ହ୍ୟାଲୋ ହ୍ୟାଲୋ ଜୟ ଜଗନ୍ନାଥ ଶୁଭ ସକାଳ ଭାଇ।
କଣ କରୁଛନ୍ତି? ଆସିଲୁ କର୍ମକ୍ଷେତ୍ରକୁ ଆଉ ଆପଣ?
ତମେ କର୍ମକ୍ଷତ୍ର କୁ ଗଲ ମୁଁ କର୍ମକ୍ଷତ୍ରରୁୁ ଫେରିଲି ଆଉ।
ଆଚ୍ଛା ଆଚ୍ଛା ଓ ହଁ କାଲି କହୁଥିଲେ ନାଇଟ୍ ସିଫ୍ଟ ଥିଲା ଆପଣଙ୍କର।
ହୁଁ ମୁଁ ଆସି ସାରିଲିଣି ସାତଟା ବେଳୁ।
ଆଜ୍ଞା।
ସାତଟା ବେଳୁ ଆସିକି ଘରେ ପହଞ୍ଚିସାଇଲିଣି ବର୍ଷା ତ ଜୋରରେ ନାଦୁଥିଲା ପୁରା।
ହୁଁ ହୁଁ।
ଆଉ ରାତିରେ ତ ଯାହା ହେଲା ହେଲା ସକାଳୁ ପୁରା ଢାଳିଲା କହିବ ବାଲ୍ଟିରେ ପାଣି ଢାଳୁଛି। ଆଉ ମୁଁ ସେଇଥିରେ ଆଇଲିି ରେନକ ହୁଁ। ରେନକୋଟ ପିନ୍ଧିକି ଆସିଲେ ତଥାପି ପୁରା ଭିଜି ଯାଇଥିଲି।
ଆଜ୍ଞା ଆଜ୍ଞା।
ଆ ଆଜି ପାାଗ ଭଲ ଅଛି ଗଡପଡ ହଉଚୁ ଦେଖିବା କଣ ଚା ଫ ଟିକେ ବିସ୍କୁଟ କଣ ନେ ଚକଡା ଫକଡା କଣ ଟିକେ ଖାଇଦେଇକି ଜଳିଖିଆ ଶୋଇ ପଡିବା ଆଉ ଶୋଇକି ଉଠିକି ଯିବା ଗଧୁଳକୁ ଯିବା ହାଟ ଟିକେ କରିବା ପନିପରିବା ଦିଟେ ଆଣିବା।
ଆଛା ଆଛା ଆପଣଙ୍କ ଘର ପାଖରେ ହାଟ ଅଛି?
ହଁ ଆମ ଘର ପାଖରେ ହାଟ ଅଛି ଆଉ ଦି କିଲୋମିଟର ଆଉ।
ଆଚ୍ଛା ଆଚ୍ଛା। ଆପଣ ଯୋଉ ରାତିରେ ଯୋଉ ନାଇଟ ସିପ୍ଟ ରହୁଛି ସେଠି ଆପଣଙ୍କୁ ଶୋଇବାକୁ ଟାଇମ୍ ମିଳେ ନା କିଛି?
ହଁ ଶୋଇବାକୁ ମିଳେ ଶୋଇବାକୁ ମିଳେ ନାଇଁ କାହିଁକି ଶୋଇବାକୁ ମିଳେ।
ହ
କାଲି ଯେହେତୁ ଟିକେ ବର୍ଷା ବର୍ଷା ହେଇଗଲା ଜୋରରେ ଆମେ ଯାଇପାରିନୁ ଆକ୍ଚୁଆଲି ଆମ ସାଇଡ କୁ ଯିବା କ ଯାହା ହେନେ ଦି ଘଣ୍ଟା ଆମେ ବୁଲିକି ଆସିବୁ। ଆଠ ଘଣ୍ଟାରୁ ହେଲା ଆଉ ବର୍ଷା ହଉଛି ଆମେ ଅନେଇଛୁ ବର୍ ବର୍ଷା ଛାଡିନେ ଯିବୁ ଆସିମୁ କେତେବେଳେ କାଲି ଟିକେ ଲେଟ ହେଇଗଲାଉ ଦି ଘଣ୍ଟା ମିଳିଲା ଶୋଇବା ପାଇଁ ଦି ଘଣ୍ଟା ଚାର ସେଠୁ ଛ ଟା ଦି ଘଣ୍ଟା ଶୋଇ ପଡ଼ିଲି ଆଉ।
ଆଜ୍ଞା ଆଜ୍ଞା। ବର୍ଷା ହେଲେ ମାନେ ଫାଇଟରେ ଯେ ଯାଆନ୍ତି ମାନେ କଣ ବାଇକ ନେଇକି ଯାଆନ୍ତି। ତ ବହୁତ ବଢିଆ ଏରିଆ ଆପଣ କାଲି କହୁଥିଲେ ତ।
ଏଇ ଆମର ଫାୟାର ଗାଡି ଅଛି।
ଆଚ୍ଛା ଫାଇବି ଗାଡି ନେଇକି ବୁଲିକିରି ଗୋଟେ ରାଉଣ୍ଡ ମାରିକି ଆସନ୍ତି।
ହଁ ହଁ।
ଆଚ୍ଛା ଆଚ୍ଛା।
ନର୍ମାଲି ଗୋଟେ ରାଉଣ୍ଡ ଏମିତି ମାରିଦେଇକି ପଳେଇ ଆସିବ ଆଉ। ହୁଁ।
ଘରେ ସମସ୍ତେ କମ କରୁଛନ୍ତି ଏନାକେ।
ଘରେ ସମସ୍ତେ କଣ କରୁଛନ୍ତି ଦିଦି ହେରିକା କାମରେ ସିଏ ବ୍ୟସ୍ତ ବୋଉ ସିଏ। ମୁଁ ମୋର ଗଢୁଛିି ଖଟରେ ଆଉ କଣ କରିବି।
ଆଜ୍ଞା ଆଉ ଚାଷ ବା ଆରମ୍ଭ ହେଲାଣି ସବୁ ବିଲବାଡି କାମ।
ଚାଷ ବାସ ଆକୁଚାଲି ଭାଇ ମୁଁ। ମାନେ କରେନା ମତେ ତ ଏରା ମୁଁ ଜାଣିନି। ମୁଁ ବାହାର ରହୁଥୁଲି ତଥାପି ଆର ବର୍ଷ ଗୋଟେ ବିଲ କରିଥିଲି ନିଜେ।।
ଆଜ୍ଞା।
ପାଞ୍ଚ ଦଶ ଗୁଠୁଁ ର ବିଲଟେ ହେଲା।
ଆଜ୍ଞା।
ଏ ବର୍ଷ। ଉଁ ମୁଁ ତ ଚଷି ଦେଇଚି ଦେଖିଆ ଆକୁଚାଲି ହେରା ଆମର ଦେଇଦିଅନ୍ତି ଇଏରେ। ଏ କରନ୍ତି ଆଉ ହଁ ଭାଗ ହିସାବ ଆଉ।
ଆଚ୍ଛା ଆଚ୍ଛା ତ। ବାପା ଚାଷ ଆଗରୁ କରିଥିଲେ ନା ଚାଷ କ କରନ୍ତିନି ବାପା।
ବାପା ଆଗରୁ କରୁଥୁଲେ ଏବେ ତ ତାଙ୍କ ଦେହ ଖରାପ ହେଲା। ଦେହ ପରେ ଆଉ କରୁ କରୁନଥିଲେ ଆଉ।
ହୁଁ ହୁଁ। କେତେ କଣ ବିଲ ବିଲବାଡ଼ି କେତେ କଣ ଅଛି?
ବିଲ ଆମର ଏଇ ଅଛି। ପାଖାପାଖି ତିନି ଚାରି ଏକର ଅଛି ଆଉ।
ତାହେଲେ ସେୟାକୁ ବି ଚାଷ କଲେ ବି ଭଲ ବି ଇନକମ ହବ। ସେ ମୋର ଜଣେ ସାଙ୍ଗ ତାଙ୍କ ବା ତାଙ୍କର ଅ ଯେତେବେଳେ ବ୍ରେନଷ୍ଟ୍ରକ୍ ହେଇଗଲା ନାଇ ସରୀ ବ୍ରେନଷ୍ଟ୍ରକ୍ କହୁଛି। ପାରାଲିସିସ୍ ହେଇଗଲେ ବ୍ରେନଷ୍ଟ୍ରକ୍ ହେଲା ପରେ ତ। ତାପରେ ସେ ଭୁବନେଶ୍ୱର ଗୋଟେ ଘରୋଇ କମ୍ପାନୀରେ କାମ କରୁଥିଲେ ସେଠି ଦି ପଇସା ପାଉଥିଲେ ଭରି ଭାବ। ମାନେ ଭଲ ପିଲା ଜଗ ଜଗନ୍ନାଥଙ୍କୁ ଭାରି ବିଶ୍ୱାସ କରନ୍ତି ସେ ତ। ଭାଇ ବିଶ୍ୱାସ କର ଗୋଟେ ଚମତ୍କାର ସେଇ ଜାଗାରେ ମୁଁ ଦେଖିଲି ମହାପ୍ରଭୁଙ୍କ ଲୀଳା ଅ। ମାନେ ଯେତେବେଳେ ସେ ତାଙ୍କ ଦେହ ଖରାପ ହେଲା ଇଏ ସେଇ ସମୟରେ କମ୍ପାନୀ ଛଡି ପଳେଇଲେ। ମାନେ ଦ ଏ କମ୍ପାନୀ ମ୍ୟାନେଜର ଥିଲେ କମ୍ପାନୀ ଛାଡିବାର ଏଗାର ଦିନରେ ସେ କମ୍ପାନୀ ବୁଡିଗଲା। କମ୍ପାନୀ ବନ୍ଦ ହେଇଗଲା ଆଉ ଚା ଏସ କମ୍ପାନୀ ପୁରା ବହୁତ। କ କହି ଗଲେ ମାନେ ଭୂତ କୋଠି ଘରକୁ ଗଲେ ତ ବା ତାଙ୍କୁ ଇଏ କହିଛନ୍ତି ବାପା ଆଉସୁରେ ରହିଲେ ମୋତେ କ କହିିଥିଲେ ଏମିତି ସବୁ ଅସୁବିଧା। ତା କିଛି ଦିନ ଭଉଣୀ ବାହାର ବି କରିଚନ୍ତି। ବହୁତୁ କରଜ ଜଣାକ ଅଛି କେମିତି କଣ କରିବେ। ହେଟୁ ଏମିତି ଭିତରେ ହେଟୁ ତାଙ୍କ ଜଣେ। ତାଙ୍କର ଯିଏ ଜଣେ ଅତି ପ୍ରିୟ ବନ୍ଧୁ ତାଙ୍କ। ଘର ପୁରୀରେ ତ ତାଙ୍କର ପୁରି ପୁରୀ ସେ ପ୍ରାୟ ଯାଆନ୍ତି ଜଗନ୍ନାଥଙ୍କ ଦର୍ଶନ କରନ୍ତି। ଆୟୁଷିରେ ଥାଆନ୍ତି। ପୁରୀରୁ ପ୍ରତିଦିନ ମହାପ୍ରଭୁଙ୍କର ଯୋଉ ନଖ ତୁଳସୀ ଯାଣିଛନ୍ତି। ଆମର ଯୋଉଠି ଜଗନ୍ନାଥ ଙ୍କ ବ୍ରହ୍ମ ଅଛି ସେଇ ଜାଗାରେ ପ୍ରତିଦିନ ଏକ ଲକ୍ଷ ତୁଳସୂତ୍ର ଦିଆଯାଏ।
ଆଚ୍ଛା ଆଛା।
ତ ସେ ତୁଳସୀ ଟାକୁ ତାକୁ ସେଇଟା ହଉଛି ମାନେ ତାକୁ ଆମର ପୁରୀ ଭାଷାରେ ପ୍ରଥମେ ତାକୁ କହୁଥିଲେ ଲକ୍ଷ୍ୟେ ତୁଳସୀ। ଲକ୍ଷ୍ୟେ ତୁଳସୀ ଟା ଅପୂର୍ଭଂସ ହେଇ ହେଇକ ନଖ ତୁଳସୀ ହେଇଛି ଯାଇଛି। ନଖ ତୁଳସୀ ଟିକେ ଆସିବ ଠାକୁରଙ୍କ ନାଭି ଚନ୍ଦନ ଟିକେ ଆସିବ। ମେଡିସିନ ହେକା ଚାଲିଥାଏ ଅ। କାହିଁ ନା କୋମା ପେସେଣ୍ଟ ମାନେ ଜାଣିଥିବେ ଆଉ ସ ଏତ ଶୀଘ୍ର ବି। ରିକୋଭରି କରିବା ପସିବୁଲ ନୁହେଁ ତାଙ୍କ ପାଟିରେ ସେ ନଖ ତୁଳସୀ ଟିକେ ଚନ୍ଦନ ଟିକେ। ଦେଇକି ଜଗନ୍ନାଥଙ୍କ ନାଁ ରେ ଇଏ କରନ୍ତି ଭାଇ ବିଶ୍ଵାସ କରିବନି ତାଙ୍କଠାରୁ ଯୋଉମାନେ ଭଲ। କଣ୍ଡିସନ ରେ ଥିଲେ ସେମାନେ ରିକୋଭରୀ କରି ନାହାନ୍ତି ଇଏ ମାନେ ଡକ୍ଟର ଆସି ନଥିଲା ତାଙ୍କର ଯୋଉ ଭଳିଆ ହେଇଥିଲା ଯେ ଡକ୍ଟର କହିଲେ ଇଏ ଭଲ ହେବେନି ଯଦି ଭଲ ବି ହେବେ ବହୁତ ଟାଇମ୍ ଲାଗିବ ନହେଲେ ଇଏ ଏ। ଆଉ କାମ ବି ନୁହେଁ ଆଙ୍କର ଆଉ। ସେ ଲୋକ ଦି ମାସରେ ଉଠିକି ଚଲା ବୁଲା ସବୁ କାମ ଏଇନା ନିଜେ ସବୁ କରଛନ୍ତି।
ହଁ ବା।
ମାନେ ଭାବ ମହାପ୍ରଭୁଙ୍କର। କୋଉଭଳିଆ ଲୀଳା ଆଉ ସେ ପିଲା ଏଇନାକେ ଭାଇ ପାଠ ଫାଠ ପଢିଛି। କିନ୍ତୁ ଯେହେତୁ ବାପାଙ୍କ ଦେହ ଖରାପ ହେଇଗଲା ତ ତାଙ୍କର ବିଲଆଡି ଅଛି। ସିଏ ଆଉ କହିଲା ମୁଁ ବାହାଘରକୁ ଆଉ ଯିବିନି ବିଲ ବାଡି ତ ଅଛି ଚାଷ କାମ କଲେ ଭାଇ‌। ପଇସା ମୋର କିଏ ଖାଇବ ଭାଇ ଧାନ ମୁଗ ବିରି କରିକି ତ ଲକ୍ଷ ଲକ୍ଷ ଟଙ୍କା ଇନକମ ସେ କରୁଛି। ଭାଇ ତାର ପରିବା ଚାଷ ବି କରୁଛିୁ।
ହୁଁ ହୁଁ ଚାଷ।
ହଁ ଯେତେ ବେକାର ମାନେ ଦେଖ ଗୋଟେ ଜ୍ଞାନ କୌଶଳ ଯଦି ଇଏ ହେଲା। ତାପରେ ସିଏ କଣ ଆଜିକାଲି କା ପିଲା ଆମର ଯୋଉ ସବୁ। ଏଗ୍ରିକଲଚର ଅଫିସରେ ସବୁ ଯୋଉ ମିଟିଂ ହଉଛି ଟ୍ରେନି ଦିଆ ହଉଛି ସେଠିକି ପଳେଇ ଯାଉଛି। ଧାନ ଫାନ ବିହନ ଫିହନ ତାକୁ ମିଳୁଛି। ପଇଶା ପତ୍ରବି ମିଳୁଛି ଆ କେମିତି କଣ ଉନ୍ନତ ମାନର ପ୍ରଣାଳୀ ରେ। ଚାଷ ହବ ସେଇଟା ବି ସିଏ ବି ଜାଣିପାରୁଛନ୍ତି ତ ଯାହାଫଳରେ ତାଙ୍କର। ଆର୍ଥିକ ସ୍ଥିତିରେ ଧୀରେ ଧୀରେ ସୁଦୃଢ ହଉଛି। ଚାଳ ଘର ତାଙ୍କର ଥିଲା ଏବେ ଯାଇଥିଲି ତାଙ୍କ ଘରକୁ ନିଆଳି ତ। ତାଙ୍କର ଘର କରିବା ପାଇଁ ବ୍ୟବସ୍ଥା କରୁଛନ୍ତି ମତେ କହୁଥିଲେ। କେବେ କଁ କରିବା ଘର ଟିକି ଆଉ ମହାପ୍ରଭୁଙ୍କ ଜିନିଷ ଟିକେ ଆଣିବା। ଆରମ୍ଭ କରିବା ଘର କଥା ହେଉଥିଲୁ।
ଆଚ୍ଛା ଆଚ୍ଛା ଏ ଏଜୁକେଟେଡ ପିଲା ଆଉ ଧରି ନଉଛନ୍ତି। ଚାଷ ଟାକୁ ନାଇଁ କି ହୁଁ। ଆଜିିକାଲି ମ ତମେ ଇଏରେ କଲେ ଭଲ ଆମ ଜମି ଗୁଡା କଣ କି ଆମ ଜମି ଗୁଡା କେବଳ। ଉଁ ଧାନ ଚାଷ ପାଇଁ ଠିକ।
ଆଚ୍ଛା ଆଚ୍ଛା ଆପଣ ସିଆଡେ ମାନେ ପାହାଡିଆ ପାହାଡିଆ ଏରିଆ କି। ଆଚ୍ଛା ଆଚ୍ଛା।
କେବଳ ଧାନ ଚାଷ ପାଇଁ ଠିକ ଆଉ କୌଣସି ଫସ
ଆଉ ମୁଗ ମୁଗ ହରିକା?
ନାଇଁ କିଛି ଚାହିଁଲେ ବି ତମେ କରିପାରିବନି ପାଣି ଆଣିକି ଗଲେ ବହୁତ କଷ୍ଟ କିନ୍ତୁ। ଏତେ ବଡ ପଶି ପଡିଛି ନା କେହି ଚାରିପଟେ କରୁନଥିବେ ତମେ ଏକା କରି କଣ ଜଗି ପାରିବ ଗାଈ ଗୋରୁଙ୍କୁ?
ହଁ ସିଏ ବି ଗୋଟେ ବାଦାମ ହେରିକା ତ ହଉଥିବ ନା ବାଦାମର
ଆ ନା ନା ଆମର ନଈ କୂଳ ନୁହେଁ ନା ବାଦାମ ହୁଏନି।
ଆଚ୍ଛା ଆଚ୍ଛା ଆଛା ମୋ ମାମୁଁ ଘର ବି ଯାଜପୁର ଡିଷ୍ଟ୍ରିକଟ ରେ ତାଙ୍କର ବାଦାମ କରନ୍ତି ଆଳୁ ବି କରନ୍ତି, ପିଆଜ, କୋଳଥ, ସବୁ ତାଙ୍କର ହୁଏ, ଆମ ଘରକୁ ତ ପ୍ରତିିବର୍ଷ ଆସିଲେ ବାଦାମ ହେରିକା
ସେଗୁଡା ହେଲା ମାନେ ନଈ କୂଳବର୍ତ୍ତୀ ଅଞ୍ଚଳରେ ହବ।
ହୁଁ ହୁଁ। ଏନା ମୁଁ ବି ଦେଖ ଆମ ଘର ଟା ରହିଲା ପୁରା ଟାଉନ ଭଳିଆ ଜାଗାରେ ତ ଆମେ ଗାଁ ମଜାମସ୍ତି କଣ ଗୁଡ଼ ମର୍ଣିଂ ଅଛନ୍ତି ତ ଯେତବେଳେ ଆମେ ଏଠି ରହିଲୁ କଣ ସହରର ମଜା ପାଇଲୁ ମାନେ ସେଠିକି ଆମେ ଯେତେବେଳ ଛୋଟ ମୁଁ ଥିଲି ଆମେ ଯାଉ ମାମୁଁ ଘର କୁ ଯାଉ ସେଠିପୁରା ଗାଁ ମଜ୍ଜା, ମାନେ ତାଙ୍କ ଘର ଆଗରେ ନାଳବନ୍ଧ, ତାପରେ ବଡ ବଡ ନାଳ ଟା ଅଛି ଯୋଉପଟାମୁଣ୍ଡେଇ କେନାଲ ଟା ପଡିଛି ପରୀ ପଛପଟରେ ବିରୂପା ନଈ। ମାନେ ଜଷ୍ଟ କେତେ ଦୁଶହ ତିିଶହ ମିଟର ପରେ ତିନିଶହ ନାଇଁ ପାଞ୍ଚଶହ ମିଟର ଖଣ୍ଡେ ହବ ବିରୂପା ନଈ ତ ସେଠି ପାହାଡ ସବୁ ଇଏ ମାନେ ତା ପୁରା ଗାଉଲି ପରିବେଶ ସେଠି ଗହିଲ ଗା। ଆମ ଏଠି ରହିଲେ ଆମେ ଟ୍ୟୁଲି ରେ ହିଁ ଗାଧଉ ତ ନଈ ପାଣି କଣ ନଈ ମଜାକ ଆମେ ଜାଣିନୁ ସେଠି ଯୋଉ ଖରା ଦିନ ଯଉ ଶାତ ଆଠ ଦିନ ପାଇଁ ଯିବୁ ସେତିକି ସମୟରେ ସେଇଠି ମଜଜା ମସ୍ତି ହବ ବୁଲାବୁଲି ଆମ୍ବୁ ତଟା ଇଏ ସିଏ ସେଠି ସବୁ ସେ ସବୁ ଜିନିଷ ଅଛି ମା ମାନେ ଦିଟାଙ୍କ ଜିନିଷର ଆମେ ଅନୁଭୂତି ନେଇଯାଇଛୁ ଛୋଟବେଳୁ।
ହଁ ହଁ।
କିନ୍ତୁ ସେଟା ଛୋଟ ଟ ଛୋଟ ଭଲ ଲାଗୁଥିଲାବେଳେ ବଡ ହେଲେ ତବେ ମତେ ଯାଇ। ପିଜି କଲାବେଳେ ରହୁଥିଲି ସେଇଠି ତ ଚଡିଖୋଲରେ ବାବା ଭରାନନ୍ଦରେ ମୁଁ ପିଜି କରୁଥିଲି। ତ ଅ ତ ସେଠି ଉଁ ସେତେବେଳେ ମତେ ବୋରିଂ ଲାଗିଲା କାହିଁକି ନା ଟିକେ ବଡ ହେଇ ସାଙ୍ଗସାଥି ବହୁତ ଏକ ହେଇଥିଲେ ଆମର ବୁଲାବୁଲି ଏକସାଇଡ ଗୋଟେ ସବୁ ଥିଲା ଆଉ ସେ ଏକ ସାଇଡ ପିଲା କେହି ନାହାନ୍ତି ଛୋଟ ଗାଁ ତ ମାନେ ସେଠି ରାତି ଆଠଟା ହେଲା ବେଳକୁ ଲୋକ ଖାଇ ପି ଶୋଇ ପଡିବେଣି।
ଆଚ୍ଛା।
ତ ଯଉ ଜାଗାରେ କି ଆମ ଏଇଠି ରାତି ଆଠଟା ହେଲେ ମାନେ ପ୍ରାୟ ଲୋକଙ୍କର ରୋଷେଇ ବି ସରି ନଥିବ। କାହିଁକିନା ଆମ ଏକ ର ସାଇଡରେ ପ୍ରାୟ ନଅଟା ଦଶଟା ଲୋକ ଖାଆନ୍ତି ସାଧାରଣତଃ। ଶୀତଦିନ ହେ ଆଟା ନଟା ଖାଇକି ଶୋଇପଡ଼ିବ ଅଲଗା କଥା ଖରା ଦିନ ତ ହେଲେ ଦଶଟା ଏଗାରଟା ବାର ଟା ପ କାଁ ଲୋକ ପ୍ରାୟତଃ ବ୍ୟବସାୟ ଟା କରନ୍ତି ଦୋକାନ ଫୋକାନ ଫେରନ୍ତି। ତାପରେ ଆସିକି ସବୁ ଇୟେ କରନ୍ତି ଆଉ ତାଙ୍କ ସେତରେ ମାନେ ବିଶ୍ବସ ର ଭାଇ ଭୋଜି ହବ ଯଦି ସନ୍ଧ୍ୟା ପାଞ୍ଚଟାରୁ ଭୋଜି ଷ୍ଟାର୍ଟ ମୁଁ ଯେତେବେଳେ ଯାଇଥିଲି ଥିଲି ମତେ ଏ ଭାଇ କହଲେ କି ଚାଲ ଭୋଜି ଖାଇକୁ ଯିବା ସେତେବେଳେ ହେଇଛି ସନ୍ଧ୍ୟା ସାଢେ ଛଅଟା ମୁଁ କହିଲି କଣ ଏବେଠୁ ଭୋଜି ଖଆକୁ ଯିବ ତମେ କଣ ମାନେ ଛୋଟ ଛୁଆ ଗାଁର ଗରୁଡି ଛୁଆ। ନା ତୁ ଜାଣିନୁ ଆମ ଏକର ଭୋଜି ସାଢେ ଆଠଟା ନଅଟା ଭିତରେ ଭୋ ଭୋଜି ଶେଷ ମୁଁ କହିଲି କଣ। ମାନେ ଆମର ଯୋଉଟା କି ସାତଟା ଆମ ସେପଟେ ସାତଟା ଭୋଜି ଷ୍ଟାର୍ଟ ହଉଛି ତାଙ୍କ ପାଖରେ ସାବ ପା ଭୋଜି ଷ୍ଟାର୍ଟ ପାଞ୍ଚଟ ପାଞ୍ଚଟ ଛଟା ଭିତରେ ସବୁ ତିକ ଖାଇଦେଇଥିବେ। ଛଅଟ ରୁ ସାତଟା ଆଠଟା ଭିତରେ ବଡ ମଣିଷ ଆସି ଖାଇବେ। ଆମର ଯୋଉଟାକ ଦଶଟାେ ରାଶି ଖାଉଛନ୍ତି ଲୋକ। ମାନେ ସେଠି ହେଲା ହଁ ହଁ।
ଆମର ସେଇଆ ଛଅଟା ସାତଟା ବେଳକୁ କିଏ ଣଭୋତି।
ହୁଁ ହୁଁ ତ ଜାଗା ନେଇକି ସବୁ ଅଛି ଆଉ କୋଉ ଜାଗାରେ କେମିତି କଣ? ଚାଲିଚଳଣି ପର୍ପର୍ବାଣିୀ ଆଉ ଜାଣିଥୁ ତ ଓଳା ଶୁଣି ଗୁମ୍ଫା ଯୋଉ।
ଓଳା ଶୁଣି ଓଳା ଶୁଣି ହଁ ଆମର ସେପ ଗଟେ ପିଲା ଅଛନ୍ତି ଷ୍ଟାଫ୍ ଅଛନ୍ତି ଆମର।
ହଁ ହଁ ସେଇସେ ଓଳା ଶୁଣି ପାଖାପାଖି ଆଉ।
ହୁଁ ଓଳାଶୁଣି ପୁରୁରୁ ଆମର ପିଲା ଅଛନ୍ତି ବା ଷ୍ଟାଫ ଅଛନ୍ତି।
ଆଚ୍ଛା ଆଚ୍ଛା ସେଠୁ ଯ ଯିବାସିବା କରୁଚନ୍ତି ନା ଏଠି ରହୁଚନ୍ତି ସେମାନେ।
ସେମାନେ ରହୁଛନ୍ତି ସେ ଆଉ ଯିବା ଆସିବା କରିପାରିଲେ ଏତେ ଦୂର।
ହୁଁ ହୁଁ ହୁଁ
ସେମାନେ ରହୁଛନ୍ତି ଆମର ହଷ୍ଟେଲ ଅଛି। ହୋଟେଲ ରହୁଚନ୍ତି ସବୁଟ।
ଆଚଛା ଆଚ୍ଛା
ଭଲେ ଘର ପାଖରୁ ଗୋଟେ ଯିବାଆସିବା କରୁଚୁ।
ନିଶ୍ଚୟ ନିଶ୍ଚୟ ଭାଇ ଆପଣ ଜାନ୍ତୁ ଖିଆପିଆ ଜାଣୁ କରିବେ। ଆଉ ଆମେ ବି ଚାଲିଲୁ କର୍ମ କରିବୁ ଆଉ ରହିଲି ଜୟ ଶ୍ରୀ ଜଗା।
ହଁ ନାଇଁ